ଲୋ।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
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଅଶୋକ ସାର୍ ନମସ୍କାର।
ସ୍ଲେନା ଆଉ
ଆଜ୍ଞା। ଆପଣ ତାହେଲେ ଟୋଟାଲ କେତେଟା ଏମିତି ରଖିଛନ୍ତି? ନାଇଁ ନାଇଁ ଆପଣ ଏମିତି କାରେ କେତେଟା କରିସାରିଲେଣି?
ନା ଏମିତି କିଛି କରିବାର ଚାନ୍ସ ଉଠୁ ନିଁ ମୁଁ ଗୋଟେ ଟିକେ ରହ ନେଟୱାର୍କ ଇସ୍ୟୁ ହବ ଟିକେ କିଛି ସମୟ ପରେ ଠିକ ହେଇଯିବ ମୁଁ କହୁଛି ତୁ ଟିକେ ଧୀରେ ଧୀରେ ଶୁଣୁ ଟିକେ ବ୍ୟସ୍ତ ହନି।
ଓକେ କୁହନ୍ତୁ। ଆଉ ଭଲ ଅଛନ୍ତି ଆପଣ।
ମୁଁ କହୁଛି ମୋର ଆ ମାନେ ଟାସ୍କ ଆସିନି ଏଇଗୁଡାରେ। ଯେଉଁଟାରେ ଆଇଥିଲା ସେଇଟା ଶହେ ଅଶି ଲିମିଟ୍ ହେଇଯାଇଛି।
ଓହୋ ଆଚ୍ଛା ଏଇଟା କଣ ସାଙ୍ଗଠୁ ଆଣିଛନ୍ତି କି?
ହଁ ସାଙ୍ଗଙ୍କଠୁ ଆଣିଛି।
ହଉ ହଉ କୁହନ୍ତୁ ଆଉ
ଆପଣଙ୍କୁ ବ୍ୟାକଗ୍ରାଉଣ୍ଡ ନୋଇସ ସବୁଛି।
ନାଇଁ ନାଇଁ ଏବେ କିଛି ଶୁଣୁନି କୋଉ ମାନେ ଜଙ୍ଗଲ ବଙ୍ଗଲରେ ପଶିଛ ବଧେ?
ନା ବ୍ୟାକଗ୍ରାଉଣ୍ଡ ନ ଶୁଭୁନି ଆପଣଙ୍କୁ ଆଉ ମୁଁ ବହୁତ ହିଁ ଗୁପ୍ତ ଜାଗାରେ ଗୋଟେ ଅଛି। ହଁ ମୁଁ ଆଲମିରିଆ ଭିତରେ ବସିଯାଇଛି ଟିକେ।
ଆଚ୍ଛା ଆ ବଢିଆ ଜାଗା ବଢିଆ ଜାଗା ଟା ଦେଖିଛ ଆଉ।
ହଁ ତ ଗଡରେଜ ଭିତରେ ମୁଁ ଗୋଟେ ଏସି ଲଗେଇ ଦେଇେଛି ଫ୍ୟନ୍ ଲାଗିଛି ଗୋଟେ। ସେଥିପାଇଁ କି ଅଉ କିଛି ଶୁଭୁନି ଆପଣଙ୍କୁ।
ଆଚ୍ଛା ଆପଣଙ୍କର ମାସକୁ କେତେ କଣ ଇନକମ୍ ହେଉଛି?
ଆଉ ମୋର ଦି ଟଙ୍କା ପଚାଶ ପଇସା ଇନକମ ହଉଛି ମାସକୁ ଆଉ କିଛି ଏ ପର୍ଯ୍ୟନ୍ତ ରୋଜଗାର କରିବାର ଆଉ ଚାନ୍ସ ଉଠୁନି ଆଉ
ଆପଣ ପୁରା ୟା ଟେଲି ଆପଣ ପୁରା ଏ ଯେଉଁ ଟେଲିିକମ୍ୟୁନିକେଟର୍ ଯେଉଁ ସରି କ ଯେଉଁ କଲ ରେ ବସନ୍ତିନି। ଟେଲିକଲର ସେ ସେଇପରିକ ଆପଣଙ୍କ ଭଏସ ଟା ଆସୁଛି ପୁରା।
ହଁ ତ ମୁଁ କାଲି ଏ ପାଠ ପଢିବା ପାଇଁ ବସିଥିଲି। ଆଉ ଏଇ କାମରେ ଲାଗିକି ଆଉ ମୋ ସାଙ୍ଗ ଜଣେ ଅଛି ବାରମ୍ବାର କଲ୍ କରିଚାଲିଲେ ମୁଁ ଉଠେଇ ଚାଲିଲି ତ କାଲି ବି ପାଠ ପଢିନି ହସ
ପାର୍କୁ କିଏ ଆସିଥିଲେ?
ହଁ ସେ ତାଙ୍କର ଟିକେ କମ୍ ଟ୍ରେନିଂ ନଉଛି ସେ ଆସିଛନ୍ତି ମେଘେଶ୍ଵର କୁ ସେ ଅ ଆସିଥିଲେ ଜଣେ ଆମର ସାଙ୍ଗ ଜଣେ ମହର୍ଷି କଲେଜ ଯୋଉ ଛାତ୍ର ଜଣ।
ହୁଁ ହୁଁ ହୁଁ ହୁଁ ଆଉ ଆଉ କଣ ଆଜି ଖାଇବା ପିଇଆ ହେଇଥିଲା?
ଆ ମୁଁ ଆଜି ଭାତ ଡାଲି ଆଉ ଚିକେନ ତରକାରୀ ଖାଇଛି।
ଶନିବାରରେ କେମିତି ଆଇଁଷ ଖାଉଛନ୍ତି।
ହଁ ମୁଁ ଗୁରୁବାର ମଙ୍ଗଳବାର ସୋମବାର ଶନିବାର ରବିବାର। ଅ ଏହି ଦିନମାନଙ୍କରେ ଖାଏ ଆଇଁଷ।
ଆଉ ସୋମବଟା ଆ ସୋବାରଟାକୁ କାହିଁ ଛାଡିଲୁ ସୋମବାର ବି ଖାଇ ଦେଇଥାନ୍ତତ।
ହଁ ସୋମବାର ବି ଖାଉଛି ମୁଁ ବୁଧବାର ଖାଇଏନି।
ବୁଧବାର କାଇଁ ଛାଡିଲ ବୁଧଙ୍ଗବାର ନା କଣ।
ହଁ ବୁଧବାର ଆମ ଘରେ ବୁଧେଇ ଓଷା ହୁଏ ତ ଆମେ ବୁଧବାର ହିଁ ଖାଉନୁ ଆଉ ସବୁବେଳେ ଖାଉ।
ଓହୋ ଆଉ ବଢିଆ କଥା ଆଉ। ଆପଣ ଆପଣଙ୍କ ଘର ସାମ୍ନାରେ ତ ମୋ ସର୍ଜେଶ ସାଙ୍ଗ ଗୋଟେ ଘର ହଉ ଜାଣିଛ ସର୍ଜେଶ ସାଙ୍ଗ।
ଓ ସର୍ଜେଶ ହଁ। ତାଙ୍କ ଘର ଆପଣ ଆପଣ ଏବେ ଜାଣୁଛନ୍ତି ମୁଁ ତାଙ୍କୁ ଛୋଟ ବେଳୁ ଦେଖୁଛି।
ଭଲ ନାଇଁ ମୁଁ ବି ତାକୁ ତୃତ। ତୃତୀୟ ଶ୍ରେଣୀରୁ ଜାଣିଛି।
ହଁ ମୁଁ ଏବେ ମାନେ ଏଠି ଟ୍ରାନ୍ସଫର୍ ହେଇଛି ତ ଟିକେ। ପ୍ରୋବ୍ଲେମ ହଉଛି ଆମର ଟିକେ ଘର ପାଇଁ ତ। ଅ ଆମେ ଏମିତି ରହିଯାଇଛୁ ବ୍ରହ୍ମେଶ୍ୱର ତ ଛାଡି ହଉନି ଆଉ ଘର ଭଡା ବି ମିଳୁନି। ତ ସେମିତିରେ ରହିଯାଇଛୁ ଆଉ ଯଦି ବି ମିଳୁଛି ଆଠ ହଜାର ନଅ ହଜାର ତ।
ଏପଟେ ଆଡ଼େ ଆସୁନ ଏପଟେ ସେଇ ଆଠ ସାତରେ ମିଳିଯିବ।
ଅ ତ ଆମର ଏବେ ତିଆରି ଚାଲିଛି ତ ଆମେ ଏତେ ଦେଇକି କାଇଁ ରହିବୁ ଆମେ। କମ ରେ ରହିକି ତିଆରି କରିଦବୁ ନିଜର ତ ସେଇଟା ହିଁ କମ ପଡିବ ବୁଝିପାରୁଛ।
ଆଜ୍ଞା ହଁ ହଁ ହଁ ଆଉ ଆପଣ ଏବେ କଣ ପ୍ଲସ୍ ଥ୍ରୀରେ କଣ ଜୁଲୋଜି ପଢୁଛନ୍ତି।
ହଁ ମୋର ପ୍ରାଣୀ ବିଜ୍ଞାନ ଅଛି ଆଉ ମୋର। ଆ ବହୁତ ଭଲ ଜିନିଷ ପଢାହଉଛି ପୁରୀ ଫରା ସିଲଣଟର ଟା ଆଜ୍ଞା।
ହଁ ଆଉ ପ୍ରାକ୍ଟିକାଲଟିକାଲ କରଉଛନ୍ତି ନା ନାଇଁ।
ହଁ ପ୍ରାକ୍ଟିକାଲ ହଉଛି ପ୍ରାକ୍ଟିକାଲ ଥିଓରୀ ଠୁ ବି କମ। ପ୍ରାକ୍ଟିକାଲ ଆଉ ପ୍ରାକ୍ଟିକାଲରେ। ଥିଓରି ଅଧିକ ଆମର କହିଦଉଛନ୍ତି ଆଉ ଆମର ସାର୍ ଜଣେ ବହୁତ ହିଁ ଅଳସୁଆ। ଆଉ ବହୁତ ହିଁ ପରିଶ୍ରମର ଲୋକ ଯେହେତୁ ନୁହଁ। ତ ସେ ବସୁଛନ୍ତି ଡାକି ଚାଲୁଛନ୍ତି ଆମେ ଲେଖି ଚାଲୁଛୁ ପ୍ରାକ୍ଟିକାଲ କମ ହଉଛି।
ମାନେ ପ୍ରାକ୍ଟିକାଲି କଣ ବେଙ୍ଗ ବେଙ୍ଗ କାଟୁଛନ୍ତି ନା କଣ କରୁଛନ୍ତି।
ନା ବେଙ୍ଗ କାଟୁନୁ ଆମେ ବେଙ୍ଗ କାଟିବା ତ ଆଉ ନାହିଁ ଆମର। ଆଉ ଏବେ ଆମର ଅଛି ହାଡ ବିଷୟରେ। ଆ ଫାଷ୍ଟ ଇୟରରେ ପଢେଇଥିଲା ଏବେ ମାଇକ୍ରୋସ୍କୋପ ବିଷୟରେ ଆଉ ଆପଣଙ୍କର ବି ପଢା ହଉଥିବ ସେଗୁରା। ଆଉ।
ଆମର ଆମର ଲାବ୍ ରେ ଅଛି।
ହଁ ଆମର ବାର ଟେଷ୍ଟ ହଉଛି ବାର ଯୋଉ ଝିଅ ପିଲାଙ୍କ ଶରୀରରୁ ବାହାରେ ସେଟା ବାହାରୁଛି ଆଉ। ହଁ ଏମିତି କିଛି? ହଁ ତମେ ଜାଣିଛ ଏକ୍ସ କ୍ରୋମୋଜୋମ କୁ ବାହାର କୁହନ୍ତି ବାହାର ବଡି ଯୋଉଟା ଝିଅକୁ। ନା ଓ ଆ ଭିତରେ ଗାଲ ଭିତରେ ଉସ୍କିନରେ ଥାଏ। ଆ ଜାଣିନଥିବେ ତ। ବାର ବଡି ଯଉତେ ମାନେ କ ତାଙ୍କ ଠାଇଁ। ତ ଆଉ ମାନେ ମୁଁ ତ ଡେଦି ବସରେ ପାଠ ପଢିବାକୁ ପ୍ରତିଦିନ କିନ୍ତୁ ପାଠ ପଢି ହଉନି। କେବଳ ଏଇ ଚାଲିଛି କମ୍ୟୁନିକେସନ ଚାଲିଛି। ଆଉ ହଁ ଆଜି ମୁଁ ତମ ସାଙ୍ଗକୁ ଦେଖିଥିଲି। ଠୁକ୍ ଠୁକ୍ ଭାଇ ଙ୍କୁ ବ୍ରହ୍ମେଶ୍ଵରରେ ସେ ସେ ଜଣେ ତାଙ୍କ ମିତ୍ରଙ୍କ ସହ ବୁଲୁଥିଲେ ମହିଳା ମିତ୍ରଙ୍କ ସହ। ଆଉ ଯ ଗୋଟେ ଫୋନ୍ ଧ ଥିଲେ ଆଇଫୋନ ଗୋଟେ ଧରିଥିଲେ ଆଉ ହଁ।
ସତରେ ମହିଳା ମିତ୍ର ହେଇ ନଥିବେ ମ।
ହଁ ସେ ମହିଳା ମିତ୍ରଙ୍କ ସ
ସତରେ ଆରେ ଭାଇ ମାନେ ମାନେ ଇଞ୍ଜିନିର ସିରିଏସ୍ଲି ସତରେ।
ହଁ ସତରେ ସତ କହୁଛି ହଁ ପଚାରନ୍ତୁ ଆପଣ।
ସେ ଆଇଫୋନ ନୁହଁ ସେଇଟା ଆକ୍ଚୁଆଲି ରିଏଲମି ର କପି ଟା।
ଓହୋ ହଁ। ତାହେଲେ ଆପଣଙ୍କୁ ଲାଗୁଥିବ ମହିଳା ଜଣେ ବି କପି ହେଇକି ଆଇଛନ୍ତି। ମହିଳା ଜଣେ ବି ଆ ପୁଅ ପିଲା ଥିଲେ ତ ସେଠି କପି ହେଇଥିଲେ ଝିଅ ପିଲାଙ୍କ ଭଳିଆ।
ଆରେ ମାନେ ସେଇ ପୁଅଟା ତ।
ହଁ ପୁଅଟା। ଆପଣଙ୍କର କାହିଁକି
ସେ ଯୋଉୋ ଗୋ ଗୋରା ହେଇକି ଗୋରା ହେଇକି କି?
ଟିକେ ଗୋରା ହେଇ ହଁ।
ଆ ଡେଙ୍ଗା ହେଇ କିି ତାରିପରିିକା। ଆ ତାହେଲେ ସେ ରୁଦ୍ର କଣ କରୁଥିଲେ ଦି ଜଣ।
ଚାଲିକି ବୁଲୁଥିଲେ ଅ ଚାରିଆଡେ ଝିଅ ତାଡୁଥିଲେ ଆଉ ସେମିତି ବୁଲୁଥିଲୁ ଆଉ ଆଉ ଆପଣଙ୍କ ସହ ଆ ମୁଁ ମୋର ଅ ପ୍ରତିଦିନର କାର୍ଯ୍ୟ କରୁଥିଲି।
ଆଉ ସାଗର ଆଇ ତ କଣ କହୁଥିଲେ ଆପଣଙ୍କର କଣ ଆପଣ ମହିଳା ମିତ୍ର ଧରିକି ବୁଲୁଛନ୍ତି ଏ ଥରକ ସାଗର ଆଇ କହୁଥିଲେ।
ସାଗର ଭାଇ ମନ ଇଚ୍ଛା କଥାବାର୍ତ୍ତା କରୁଛନ୍ତି। ମହିଳା ମିତ୍ର ସେମିତି କେହି ନାହାନ୍ତି ସାଗର ଭାଇ ନିଜକୁ ହିଁ ଲେଡି ବୟ ଭାବି ଦଉଛନ୍ତି। ତ ଆପଣ ଟିକେ ହଁ। ସାଗର ଭାଇ ତ ମୋ ସହିତ କଥା ବି ହଉନାହାନ୍ତି ସାଗର ଭାଇ କହୁଛନ୍ତି ମୁଁ କେବଳ ଅମୃ ହେଇବି ମାନେ ଅମୁଲ ସବୁ କଥା ହେବି।
ହଁ ହ ହ ହ। ଆଉ ଆମର ଆପଣଙ୍କର ତାହେଲେ ଏମତି ଫାଷ୍ଟ ଚାପ୍ଟର ଆପଣଙ୍କ କଣ ଥିଲା ଜୁଓଲୋଜିରେ।
ଜୁଲୋଜିରେ ଆ ହଁ ପ୍ରାଣୀ ବିଜ୍ଞାନ ଯେହେତୁ ମୁଁ ନେଇଛି ଫାଷ୍ଟ ପ୍ରିଫରେନ୍ସ ସିଲେନ୍ଟ ଏଟା ସରି ମଝିରୁ ଗାଇବ ହେଇଗଲା ମଝିରୁ କ୍ଲାସ୍ କନି।
କ୍ଲାସିଫିକେସନ ଥିଲା ମାନେ କେମିତି ସାମ୍ରାଜ୍ୟକୁ ଆମେ କଣ କଣ ଯନ୍ତୁ
ର ତୁ ଆନିମଲ କିଙ୍ଗଡମ ପଢିଛୁ।
ହଁ ସେଇ ଆନିମଲ୍ କିଙ୍ଗଡମ କଥା ହିଁ କହୁଛି ମୁଁ। ଆପଣଙ୍କର ଯୋଉ ଆପଣଙ୍କର ବାୟୋଲୋଜିରେ କେତେ ଥିଲା ଦ୍ଵାଦଶରେ।
ଦ୍ୱାଦଶୀ ମୋର ପାସ୍ ମାର୍କ ଥିଲା ବାୟୋଲୋଜିରେ।
ଆଚ୍ଛା ଆପଣଙ୍କର ଟୋଟାଲ ପରସେଣ୍ଟେଜ୍ କେତେ ହେଉଥିଲା ବା ମାନେ ଟୋଟାଲ ଦ୍ୱାଦଶ ରେ।
ସିକ୍ଟି ନାଇନ୍ ପରସେଣ୍ଟ।
ଏତେ ଭଲ ପସେଣ୍ଟ ରଖିଛନ୍ତି ଆଉ କଣ ଆପଣ ନିଟ କି ଜେ ଇ ଆଁ।
କାହାକୁ କହିବି ହଉନି ନା ସହିବି ହଉନି।
ହଁ କହି ତ ହବନି ଟିକେ ଅବାଗିଆ ଅଛି। ଅ ମୁଁ କୋଉଚି କି ଆଉ ଆପଣ ନିଟ୍ କି ଜେଇ ପାଇଁ କାଇଁ ପ୍ରିପେୟାର କଲେ।
ହଁ ମୁଁ ନିଟ୍ ଆ ଆ ଆର ବର୍ଷ ଆଉ ତା ପୂର୍ବ ବର୍ଷକୁ ଦେଖି ଏବର୍ଷ ପ୍ରିପେୟାର ହେଇନି।
ଓହୋ ମାନେ ଆପଣ ଦେଖିଲେ କି ଏମତି ଯୋଉ ପଲିଟିକାଲ କଣ୍ଡିସନ ଚାଲିଛି।
ନା ଆପଣ କିଛି କ କୁହନ୍ତୁନି ବିଷୟବସ୍ ତୁ ଆଲୋଚନା କରନ୍ତୁନି ବିଷୟବସ୍ତୁ ବନ୍ଦ କରନ୍ତୁ ଆପଣ ସମାପ୍ତ କରନ୍ତୁ ସେଇ ବିଷୟବସ୍ତୁ ଆପଣ। ନିଜ କଲେଜ ବିଷୟରେ କୁହନ୍ତୁ ଆପଣ ବି ଜି ଏମ୍ କଲେଜରେ ପଢ଼ୁଛନ୍।
ଆଜ୍ଞା ହଁ।
ହଁ।
ଆମ କଲେଜର ବିଭିନ୍ ଆମ କଲେଜର ସବୁଠୁ ଭଲ କଥା କଣ ନା ଆମର ଟିଚର ମାନେ ହଉଛନ୍ତି ବହୁତୁ ସରଳ ହମ୍ବଲ। ଆ ବହୁତୁ ବିନମ୍ର ଲୋକ ହୁଁ ହୁଁ।
ସୁଶୀଳ ସୁମଧୁର ଲୋକଙ୍କ ସହ ଆପଣଙ୍କୁ ବହୁତ ଭଲ ଲାଗୁଥ ଆକର୍ଷଣୀୟ ଲାଗୁଚେ ମ୍ୟାମ।
ମ୍ୟାାମ ହଁ ଆମର ଅଧିକ ସିକ୍ ଆମର ଅଧିକ ଟିଚର ମାନେ ଆ ପୁରୁଷ ଟିଚର ଅସନ୍ତି।
ଓ ତ ଆପଣଙ୍କୁ ଟିକେ ଖରାପ ଲାଗୁଥୁବ ଆଡ଼ମିସନ ନେଇକି।
ନାଇଁ ନାଇଁ ଆକ୍ଚୁଆଲି ମୁଁ ସେ ଉଲରେ ଦଶ ବର୍ଷ ହେଲାଣି ପଢ଼ି ଆସିଲାଣି ତ ମତେ କିଛି ଲାଗୁନି।
ହଁ ଆଉ ଆପଣଙ୍କ ଶିକ୍ଷକ ବହୁତ ଭଲ ଆଉ ଭଲ ବହୁତ ଭଲ ପଢ଼ଉଥିବେ ଆ ପଣଙ୍କୁ ନା କି ସେମିତି ପଢ଼ନା?
ନା ନା ଭଲ ଲାଇକ୍ ଚଳିଲା ପରେକା ଲାଇକ ସେମିତି ଆଭରେଜ ରୁ ଟିକେ ଉଦୟେ ଟିକେ ଉପରେ ସେମିତି। ହ।
ଓ ହଁ। ତ ଆପଣ ଆପଣଙ୍କ ନିଜ ସ୍କୁଲକୁ କେତେ ତାରା ଦେବେ?
ମୁଁ ଦଶ ରୁ ଦେବି କେତେ କହିଲ ସାତ ଖଣ୍ଡେ ଦେବି ଆଉ।
ହଁ ଆଉ ଆପଣ ଜାଣିଛନ୍ତି ଦଶ ମିନିଟ୍ ପରେ ଯାଇଁବି ଆପଣ ରହିପାରିବେ ଆପଣ ଆ ପାଞ୍ଚ ଦଶ ସେକେଣ୍ଡ ରହିପାରିବେ ପରଫେକ୍ଟ ଦଶ ମିନିଟରେ କାଟିବେ କିଛି ଆବଶ୍ୟକ ନାହିଁ।
ହଁ ହଁ ମୁଁ ଏ
ଆମର ସମୟ ସମାପ୍ତ ହେଇଯାଇଛି ମୁଁ ପରେ କଲ କରିପାରିବି ଆପଣଙ୍କୁ?
ଆଜ୍ଞା ହଁ ଆଜ୍ଞା ହଁ।
ଧନ୍ୟବାଦ।
ଧନ୍ୟବାଦ।